ଗ୍ରୁପରେ ଟିକେ ଛାଡ଼ିନୁ
କିଏ ଜାଣିନି ହୁଁ ଏପଟେ କଥାହଉଥିବ ସେପଟେ କଥା ହ ଏମାନଙ୍କୁ କହିବି ନି ସକାଳୁ ଦେି ସକାଳୁ ସକାଳୁଁ ପଳେଇ ଯାଇଥିଲି ଏମାନଙ୍କୁ କହି ଯାଇଥିଲି ମାଟା
ଆଉ ଏମତି ନ କଲ୍ କଲେ ନେଟର ଇସୁ ଥିଲେ ଆସିବନି ତ କଲ ରିସିଭ ହବନି ତାହେଲେ କଣ କରିବା।
କୋଉଟା?
ହୁଁ?
ମୁଁ କହିଲି କହିବନି ପଳେଇବ।
କୋଉଟି କୋଳା ହେଇତି? ଏ ଗାଡ଼ି ଟିକେ ରଖବି ତ। କେ ସେଦିନ ଠାରୁ ଖୋଳା ହେଇନ
ହ୍ୟାଲୋ।
ହେଲା
ହଁ
ହେ ଭାଇନା ଫୋନ କରୁଥିଲେ ତ ଗାଡି ର ପାଇଁ କଲ୍ ଉଠେଇ ଦେଇଥିଲି। ଆରେ ସାଙ୍ଗେ ସାଙ୍ଗେ କଲ୍ କାଟିକି
ଅଙ୍ଗ ଆ
କାଜଲ୍ ଦିଦି କିଛିଟା କହିଲେ।
ମୁଁ ଗ୍ରୁପ ରେ ଛାଡିଛି କେହି ରିପ୍ଲାଏ ଦେଇନାହାନ୍ତିତ।
ହଁ ଏ ଦେଖିନଥିବେ। ହ ହ
ନାଇଁ ସିନ୍ କରିନାହାନ୍ତି।
ହ ହାଏ ସେଇଟା ମିଳିବତ ମତେ ଡରଲାଗୁଛି ଚ ହାଲୋ। ହାଲୋ।
ହଁ!
ସେଇଟା କିବତ ଖଟତଳେ ମୁଁ ଖଟତଳେ ଆଉଦେଇନ।
ଶୁବୁନି।
ଯୋଉ ରସିଟ କାଟବାଟା ଖରତଳିଆଗ ରଖିଥିଲି ଥିବ ତ ବୋଲ
ହଁ। ଭଲ ହେଇଛି ଆହୁରି ଦିଅ ତ ସାଟ ଯେମିତି ଆହୁରି। ସେଟା ହଜିଲେ କିଛି ନାହିଁ ରିସିପ୍ଟ ହେଲେ କିଛି ରିସିପ୍ଟ ଥିଲେ କିଛି ପ୍ରୋବ୍ଲେମ ନାହିଁ। ସେଇଟା ଦେଇଦବ କହିବ ହଜି ଯାଇଛି। କି ବର୍ଷା ଭିଜିକି ଚିରିଗଲେ ଏମିତି କଁ ମିଛ କଥା କହିଦବ। ସାରଙ୍କୁ ମାଗିବ ଆଉ ଗୋଟେ ଦିଅ ରିସିପ୍ଟ ତ ଅଛି ସେଟା ସବୁ। ପକେଇ ଦେବ।
ବିଚାର ମୁଇଁ ଗୋଟେ ସବୁ ଗୋଟେ ଜିନାରିଲ। ହୁଁ ମୋମନ ଖାଲି ସେଟିଆ ଖାଉଛି କେତେବେଳେ ଏଇଟା ହବ ସେପଟେ ପବନ ସ୍ୱପ୍ନାକୁ ମେସେଜ ଦେଇଥିଲି ଯେ। ଶଟ ନା କାଲି ଆସେ ପୁରା ଭଲେ। ଲାଇଟ୍ ନ ମାରିଲେ ଏଟା କୋଉ ରୁମ୍ ଏ ରୁମ୍ କି ସେ ରୁମ୍ ବାଲରେ। ଅଣ୍ଡା ଅଣ୍ଡା ଦୁଷୁନହିଁ କିଛି ନାହିଁ।
ହଁ ହ
ହେଲେ ଯୋଉ ପେମେଣ୍ଟା ହେଲା କେତେ ଦିନରେ ଉଠେଇଲ? ମିଳିବ ତଲ ମତେ ଟେନସନ ଲାଗୁଛି ସେ ରିସିପ୍ଟ ମାନେ-
ନା ମିଳିବନି ମିଳିବନି ଲକ୍ ହେଇଯିବ ଆଇ ଡି।
ପୋଲିସକି ଉଠୁବସ କରିବି ଫୋନ କରିବି ମାରା
କଲ୍ ତ ପାଞ୍ଚ ଜଣଙ୍କ ସହିତ ଡିଭାଇଡ କରିବାକୁ ପଡିବ ସେଥିପାଇଁ।
ଡିଭାଇଡ କର ସେଟା ଝିଅ ପିଲାମାନେ ମେସେ ମେସେଜ କର କଲ୍ କରଉଛନ୍ତି, କଲ୍ କର କଥା ହେବି।
ହଁ।
ଏମିତି ପଚାରିବ ପାଠ କଣ ଏଟା କଣ? ଖାଇଲ କି ନାହିଁ ପିଇଲ କି ନାହିଁ?
ଟିକେ ପଚାରିଥିଲେ ମୋର ମୁଁ ମୋର ମାଇଣ୍ଡ ମୋର ତୁ ତ ଜାଣିଛୁ ଭଲ
ହୁଁ। ହଉ ଜାଣିଛି।
ମିଳିବ ତାହାଲେ ଆଉ।
ନାଁ ବା କହୁଛି ମିଳିବନି ଆହୁରି
ସକାଳୁ କରୁଛି ଏଇନା ସେଇ
ହାଁ।
ରଖୁଛି ହେଲେ ସେଇଥି ଯାଅ ବୋଲୁଛି ହଉ ହଉ ତ ଖଟ ତଳେ ଏକା ଅଧା ବାଟ ଆସିଲା ପରେ
ଠି ଘରକୁ ପଳା। ପେଟ ତଳେ ଖୋଜ ରିସିଭ ପାଇଲେ ଆସ ନ ଆସିଲେ
ଅଛନ୍ତି ହେଲେ କିଏ କୁଆଡେ଼ ତ ବାଇକ୍ ଭୁଲି ଯିବରେ ଛଅ ମାସରେ ସରି ଯିବ। ଗ୍ରାମାର ବହି ନାଆ ଏବେ
ହୁଁ।
ଘରେ ନହିଁ ବୋଲି କିଛି
ସିଏ କୁଆଡେ ଗଲା?
କୁଛଭି
ଆଉ ଥାଉ ଘରେ ଫୋନ୍ କରେ।
ଆଁ!
ଘରେ କଣ କରିବି।
କହିଛି ପରା ବାବା ମୁଁ ସକାଳୁ ଖୋଜିବୁ କହିଲେ ଦଶ ଥର ଫୋନ୍ କରିଲା ବେଳେ
ମୁଁ ଫୋନ୍ କଲି।
ଆଁ? ହାଲୋ!